ଲ
ମ୍ୟାଡ଼ାମ୍ ନମସ୍କାର୍ ଜୟ ଜଗନ୍ନାଥ୍ ଆପଣ କଁ କରୁଛନ୍ତି?
ମ୍ୟାଡ଼ାମ ଆପଣ କଣ କରୁଛନ୍ତି ମ୍ୟାଡାମ୍।
ଆପଣ କଣ କରୁଛନ୍ତି ମ୍ୟାଡ଼ାମ୍ ମୁଁ ଏଠି ବସିଛି ଆଉ ବର୍ଷା ହୋଉଛି ତ ସେଥିପାଇଁ ମୁଁ ବସିଛି ଆଉ। ଆଜ୍ଞା ହ୍ୟାଲୋ।
ମୁଁ କହିଲି
ଆପଣଙ୍କର କ୍ଲିୟର୍ ସବୁନି।
ହାଲୋ।
ହାଲୋ।
ହାଲୋ ଶୁଣାଗଲା? ମୁଁ କଇଲି ଶୁଣାଗଲା ମ୍ୟାଡାମ୍? ମୁଁ କଇଲି ଆପଣ। ମୁଁ କହିଲି କିଛି ଆବାସ୍ ଆସିୁଛି?
ଛି ଅବାସ୍ ଆସୁଛି ହଁ ଟିକେ ଙ୍ଗ ଙ୍ଗ ଆପଣଙ୍କ ଆଡୁ ସାଇଟଡ୍ ରୁ ଶୁବୁଚି।
ଏବେ ଆସୁଚି?
ନାଇଁ ମ୍ୟାଡାମ୍ ଏବେ ଆସୁନି ଆଉ।
ଆଛା ମ୍ୟାଡାମ୍ ବର୍ଷା ହୋଉ
ତ ବର୍ଷା ହୋଉଚି ଆପଣଙ୍କ ସାଡେ କେତେବେଳୁ, ଆମ ଆଡେ ସକାଳୁ ବର୍ଷା ହୋଉଚି। ଆଛା ମ୍ୟାଡାମ୍ ଆପଣଙ୍କ ଆଡେ ପାଣିପାଗ କେମିତି ଅଛି? ହାଲୋ।
ସଜା ହୋଉଛି ଘରୁ ଶୁଣାଉଚି କଥା?
ଶୁଣାଜାଉଚି କଥା, ଆଜ୍ଞା ଆଜ୍ଞା।
ହଁ ବାହାରି ହୋଉନି ଘରୁ କି କୁଆଡେ ଯାଇ ହୋଉନି ଜରୁରୀ କାମ ପାଇଁ ବାହାରୁକୁ।
ନିଜ ଏ ବାହରୁକୁ ଆଚ୍ଛା ମ୍ୟାଡ଼ାମ କଁ ଖାଇଛନ୍ତି?
ସକାଳେ ହିଁ ଖାଇଥିଲି ମୁଁ ଯେହେତୁ ଟିକେ ବାହାରୁ ଆସିଯାଇଛି ବର୍ଷା ଛା ଛାଡିଲା ବୋଲି ସକାଳେ ସୁଜି ଉ ପମା ହିଁ ଖାଇଥିଲି, ଆପଣ?
ମୁଁ ସଖାଳେ ରୁଟି ଏରୁ ଟିକେ ଭଜା ଖାଇଥିଲି ଆଉ ଏବେ ବା ଗରମ୍ ଭାତ ଡାଲି ଆଉ ତ ଶାଗ ଭଜା କୁ ଭର୍ତ୍ତା ହେଇଥିଲା ଖାଇଚି ଆଉ।
ଆଚ୍ଛା ହାଲୋ
ଆଜ୍ଞା। ହାଲୋ
ହେଲେ ଆଉ କଣ?
ଆଉ କଣ ହଁ ଶୁଣା ଯାଉଛି ତ ଏବେ?
ହାଲୋ ହାଲୋ
ମ୍ୟାଡ଼ାମ୍ ଶୁଭୁଛି।
ହଁ ମୁଁ କଇଲି ଆପଣଙ୍କ କିଛି
ହାଲୋ ହୁଏତ ଶୁଣ୍ ଶୁଣୁଛନ୍ତିକି ନ ଶୁଣୁଛନ୍ତି? କୁଆଡେ କଁ କଁ ଚା ଆସ। ରୋହୁଛି?
ଆପଣଙ୍କର ଭଏସ୍ ବୋହୁତ୍ କଟୁଛି ଟିକେ ବାହାରୁକୁ ଆସିପାରିବେ?
ବାହାରୁକୁ ଆସି ପାରିବେ? ମୁଁ ବାହାରେ ହିଁ ବସିଛି ଉ ଛାତ ଉପରେ ବସିଛି ବର୍ଷା ହୋଉଛି ବୋଲି। ଚା
ଓହୋ ଫସଲ ଆପଣଙ୍କ ଆଡେ ଅଁ ଜହ୍ନି, ଛଚିନ୍ଦ୍ରା କା କୁଡି ସବୁ ଲଗିଆ ହେଇଚି ଯେହେତୁ ଆମର ଅ ମାମୁଁଘର ଫସଲ କରନ୍ତି ତ ଆମର ଲାଗିଛି ଭୋଉତ୍।
ତ ଆମର ଲାଗିଛି ଭୋଉତ୍ ଫସଲ। ଆମର ତ ଚାଷ ଚ ଚଷା ଘର ତା ଆମର କ ଏକର ଧାନ ଲାଗିଛି ଆଉ ଆମର ମକା ବି ଲାଗିଛି। ଆ ବିଭିନ୍ନ ପ୍ରକାର ଫସଲ ଆମ ଏରିଆରେ ହୁଏ ଯେମିତି କିି କଲରା ବୋତି। କଖାରୁ ଭେଣ୍ଡି ତ ବାଇଗଣ। ଆହୁରି ବିଭିନ୍ନ ପ୍ରକାର ପରିବା ହୋଉଛି ଆଉ। ଗଛ ଲାଗିଚି ଆଜ୍ଞା ପରିବା ଗଛ ଏବେ ଲ ଲଗେଇଛନ୍ତି ବର୍ଷା ଦିନେ ଆଜ୍ଞା ଆଜ୍ଞା ଘର ଖାଇବା ପାଇଁ ଏ ପରିବା ସବୁ ହେଇଯାଉଛି ଆଉ।
କି ଗଛ କିଛି ଲଗା ଲଗି ଭଲ୍ ଲାଗେ?
ତ କିଛି ଗଛ କିଛି ଲଗେଇକି ଭଲ୍ ଲାଗେ ଆଜ୍ଞା ହଁ ହଁ। ଆମର ଫୁଲ ଫୁଲ ଗଛ ଲାଗିଛି ବୋହୁତୁ। ଅ ବୋହୁତ୍ ଫୁଲ ଗଛ ଲାଗିଛି ଯେମିତି କି ମନ୍ଦାର ହୋଉ ଆଉ କନିଅର ଟ ଗର୍ ଅ ଟଗର ତାପ୍ରେ ଆଦି ବ୍ ଯୋଉ ମଲ୍ଲି ଫୁଲ ଆଦି ଫୁଲ ଗଛ ଲାଗିଚି ମଧ୍ୟ। ଆଉ ବିଭିନ୍ନ ପ୍ରକାର ଫଳ ଗଛ ଯେମିତି କିି ବାରିରେ ହେଲା ଭଳିଆ ଲେମ୍ବୁ ଗଛ ଲାଗି ଚି କାନ୍ଧିଆ ଗଛ ଲାଗିଚି। ତାପରେ ଆତ ଗଛ ଲାଗିଚି ବଢିଆଳ ଗଛ ଲାଗିଚି। ଆଉ ଆମ୍ବ ବାଇଏ ଡାଳିମ୍ବ ଗଛ ମଧ୍ୟ ଲାଗିଛି ଏରା ସବୁଥିରେ ବୋଧେ ଫଳ ହୋଉଛି ଆମର। ଦି ଚାରି ବର୍ଷ ହେଲା ସବୁ ଗଛ ଲାଗିଚି ଏବେ ନୂଆ ନୂଆ।
ହଁ ଏଇବା ଏଇ
ଏଇବା ଏଇ ସମୟରେ ତ ବହୁତ ଫଳ ହଉଥିବ। ଆଜ୍ଞା ମ୍ୟାଡ଼ାମ।
ମୁଁ କହିଲି, ସକାଳୁ କଣ କରୁଛନ୍ତି ବର୍ଷାରେ ତୁ କୁଆଡେ ଯାଇପାରୁନଥିବେ। ଘରେ ରହି କଣ କଲେଣି?
ଓ ଭ ଆଜ୍ଞା ହଁ ବର୍ଷା ହେଉଛି ଯେହେତୁ ଯାଇ ହଉନି କଲେଜ ଫଲେଜ କିଛି ଯାଇ ହଉନି। ଆଜି ପୁରା ଦିନ ଯାକ ଯେହେତୁ ବର୍ଷା ହଉଛି ଘରେ ମନା କରିଥିଲେ ଯିବା ପାଇଁ। ସକାଳୁ, ସକାଳୁ ନିତ୍ୟ କାମ ସାରିକି ଖାଇକି ବସିକି ପଢୁଥିଲି, ଏବେ ହେଇଟି ଟିକେ କଥା ହଉଛି ଆଉ।
ଆପଣଙ୍କର ସିଆଡେ କଣ ବହୁତ ଜୋରରେ ବର୍ଷା ହଉଛି, ଲଘୁଚାପ ଭଳିଆ ଧୀରେ ଧୀରେ ହଉଛି।
ସବୁବେଳେ ଧୀରେ ଧୀରେ ହଉଛି। ନାଇଁ ନାଇଁ ଜୋରସରେ ହଉଛି ଏବେ ଟିକେ କମି ଗଲାଣି।
ଓହୋ ଇଆଡେ କିନ୍ତୁ ଲଘୁଚାପ ଲାଗିଛି। ଇଆଡେ ତ
ଲଘୁ ଚାପ ଲାଗିଛି। ଇଆଡେ ତ ଆଚ୍ଛା ମ୍ୟାଡାମ। ମୁଁ ସେଥିପାଇଁ ହିଁ ପଳେଇ ଆସଛିି ମୁଁ କହିଲି ତାପରେ ଅସୁବିଧା ହବ ନା, ଆଉ କଥା ନ ଶୁଣିଲେ ବି ଅସୁବିଧା ଆଜ୍ଞା।
କହିଲି କି ପଛରେ କିଛି ସାଉଣ୍ଡ ଆସୁଛି ଆପଣଙ୍କୁ ଇଏ ଫିର୍ ଶୁଣି ପାରୁନାହାନ୍ତି ଆପଣ।
ଇଏ ଫିର୍ ଶୁଣି ପାରୁନାହାନ୍ତି ଆପଣ। ନାଇଁ ମ୍ୟାଡ଼ାମ୍ ଫାଷ୍ଟ ଫାଷ୍ଟ ଯେତେବେଳେ କଲ୍ କରିଥିଲେ ହେତେବେଳେ ଟିକେ ସାଉଣ୍ଡ ଶୁଭୁ ଥିଲା। ଏବେ କ୍ଲିୟର ଶୁଭୁଛି ଆଉ।
ହଁ ଯେହେତୁ ପାଖ ଘର ପାଖରେ ନଳକୂଅ ଖୋଳା ହଉଛି ସେଥିପାଇଁ ବହୁତ ଜୋରରେ ସାଉଣ୍ଡ ଆସୁଥିଲା।
ବୋହୁତ ଜୋରରେ ସାଉଣ୍ଡ ଆସୁଥିଲା। ଆଚ୍ଛା। ଆପଣଙ୍କ ଘର ପାଖରେ କହିଲେ ନଳକୂଅ ଖୋଳା ହଉଛି। ଏବେ ବି ଆପଣ ନଳକୂଅ ପାଣି ୟୁଜ୍ କରୁଛନ୍ତି ଆଉ କୋଉ କୋଉ ପାଣି କଣ ଆଉ କଣ କରୁଛନ୍ତି? ଆମ ଘରେ ସମସ୍ତେ ଅ ଅଛନ୍ତି। ଅ ଆମେ ଖାଇସାରିଲୁଣି। ଖାଇସାରିଲୁଣି, ମାହେରିକା ସମସ୍ତେ ବସିକି ଖାଉଥିଲେ ମୁଁ ଛାତ ଉପରକୁ ଆସିଛି। ଆଉ ବାବା ହେରିକା ସବୁ ଖାଇକି ପଳେଇଲେଣି ତାଙ୍କ କାମକୁ ଫୁଣି। ଆଉ ମୁଁ କୁ ମୋ ଭଉଣୀ ଏବେ ଉପରେ ଆସିକି ଛାତ ଉପରେ ବସିଛୁ ଆଉ।
ହଁ ମୁଁ କଥା ହଉଥିଲି ଏବେ ତାଙ୍କ ସାଙ୍ଗରେ ତାପରେ ମୁଁ କହିଲି କି ସେ ନମ୍ବର ଦେଲେ। ଆପଣଙ୍କର, ତ ମୁଁ କହିଲି - ତାଙ୍କ ସାଙ୍ଗେ କଥା ହେଇଯିବି ମୋ ପାଖରେ କିନ୍ତୁ ଆପଣଙ୍କର ନମ୍ବର ଥିଲା। ମୁଁ ଆପଣଙ୍କୁ ହିଁ କଲ୍ କରିଥାନ୍ତି। ସେ ହେଲେ ଆପଣଙ୍କ ଭଉଣୀ ମତେ ନମ୍ବର ଦେଇଦେଲେ।
ସେ ମତେ ନମ୍ୱର୍ ଦେଇଦେଲେ।
ହ୍ୟାଲୋ।
ଆଜ୍ଞା କହିଲି କି ମ୍ୟାଡ଼ାାମ ଏ ଏବେ ଯୋଉ ବସ୍ ଏବେ ହଁ କୁହନ୍ତୁ ଆପଣ କୁହନ୍ତୁ।
ନାଇଁ କୁହନ୍ତୁ, ଆପଣ ପଚାରୁଥିଲେ କୋଶ୍ଚିନ୍ କିଛି ପ୍ରଶ୍ନ
କହିଲି କି ଏବେ ଯେହେତୁ ବର୍ଷା ଋତୁ ଆସିଲାଣି, ବିଭିନ୍ନ ପ୍ରକାର ରୋଗ ଯେମିତି କି ଜର ଝାଡା ହେକା ହଉଛି ତାକୁ ତା ପ୍ରତି ଆମେ କଣ ସତ ସତର୍କତା ଅବଲମ୍ବନ କରିବା ତା ବିଷୟରେ ଆପଣ କିଛି କହିବେ କି?
ଜ୍ଵର ଝାଡା ସେଥିପାଇଁ ତ କୁହୁଛି ବଷ୍ ବର୍ଷାରେ ମାନେ ଯେତେ କମ୍ ଦରକାର କି ବାହାରକୁ ବାହାରିବା। ଏତେ ବର୍ଷାରେ ଓଦା
ଆଜ୍ଞା ଏତେ ବର୍ଷାରେ ଓଦା ହବା ଦରକାର ନାହିଁ କି ଭିଜିବା ଦରକାର ନାହିଁ। ଆଜ୍ଞା। ଜର ଥ ଥଣ୍ଡା ହବ ଅଯଥା ତାକୁ ସତର୍କ ସହ ଘରେ ରହିବାର
କି ଔଷଧ ବଗେରା ପାଖରେ ରଖିବାର ଅଛି। ଯେମିତି ଅ ଜରୁରୀ କାଳୀନ ସମୟରେ ତାକୁ ଆମେ ଖାଇପାରିବା।
ପରେ ତାକୁ ଆମେ ଖାଇପାରିବ ଆଜ୍ଞା।
ଆଉ ଯେତେ ଅ ଅଧିକ ପରିଷ୍କାର ପରିଚ୍ଛନ୍ନ ରହିବା, ବାହାରକୁ ଶୌଚ ନ ଯାଇକି ଘ
ଶୌଚ ନ ଯାଇକି ଘରେ
ନିଜ ଶୌଚାଳୟରେ ଶୌଚ କରିବା ଯେମିତି ନିଜ ଚାରିପାଖକୁ ସଫା ରଖିବା। କାହିଁକି ନା ଏଇ ସବୁରେ ହିଁ ବର୍ଷା ସମୟରେ ହିଁ ଏଇସବୁ ରୋଗ ହବ।
ଆଜ୍ଞା।
ତ ସଫାସୁତୁରା ନିହାତି ଦର
ନିହାତି ଦରକାର କରିବାର ଅଛି।
ତାପରେ ଯେ
ହୁଁ ତାପରେ ଯେ ଯେତେ ବ ଅଧିକ ଘରେ ରହିବା ଦରକାର, ଏଇ ବର୍ଷରେ ବାହାରକୁ ଆସିବା ଦରକାର ନାହିଁ। ଯଦି ଦରକାର ପଡିଲା ତେବେ ବାହାରକୁ ଆସିବେ। ଆଜ୍ଞା।
ହଁ ଆଉ ଆପଣ କଣ ଏ ସବୁ ମାନୁଛନ୍ତି ତ।
ଆଜ୍ଞା ମ୍ୟାଡ଼ାମ। ଆମର ଘର ଚତିଆ ଚର୍ତୁପାର୍ଶ୍ୱରେ ଯାହା ଘାସ ଫାସ ହଉଛି କି କୌଣସି ଜାଗାରେ ଯଦି ପାଣି ଜମୁଛି ତାକୁ ବି ମଧ୍ୟ ଆମେ ସଫା କରୁଛୁ। ଆଉ ବଷ ବର୍ଷାକୁ ଅଧିକ ବାହାରୁନୁ ଯେତିକି ଯେତେବେଳେ ଦରକାର ପଡୁଚି ଯାଉଚୁ ଯେମିତି କି ବାବା ହେଇକା ସେମାନଙ୍କର ତ କାମ ବାହାରେ କରୁଛନ୍ତି ନା। ତ ସେମାନେ ଯାଉଛନ୍ତି ଛତା ଛତ ତା ଆଉ ରେନିକୋଟ ମଧ୍ୟ ବ୍ୟବହାର କରୁଛନ୍ତି।
ସେମାନଙ୍କୁ ତ ଯିବାକୁ ପଡିବ ଯେହେତୁ କାମ ଅଛି।
ଆଜ୍ଞା ଆଜ୍ଞା ଆଉ ବୋଉ ଆମର ପ୍ରତିଦିନ ଏ ବର୍ଷା ପାଗ ଯେହେତୁ ମାଁ ମାଁ ହେକା ତୁଳସୀ, ମହୁ, ଅଦା ଛେଚିକି ଦଉଛନ୍ତି ପିଇବା ପାଇଁ। କାରଣ ଥଣ୍ଡା ନ ହଉ ଯେମିତି ଆଜ୍ଞା ହଁ ଆଜ୍ଞା।
ତାର ରେସିପି ଆପଣ ଜାଣନ୍ତି?
ତାର ରେସିପି ଆପଣ ଜାଣନ୍ତି? ଆଜ୍ଞା ଆମର ତାକୁ କେବଳ ଛେଚା ହେଇକି ପିଆ ଦିଆ ହଉଛି। କାରଣ ଛୋଟ ଛୁଆ ଆମ ଘରେ ଅଛି ତ। ସିଏ କଷା ଯୋଉ ଅଦା ପଇଲେ ଖାଇବନି ତାକୁ ତୁଳ ତୁଳସୀ ଆଉ ମହୁ କେବଳ ଦିଆ ହଉଛି ଖାଇବା ପାଇଁ। ଆଉ ଆମ ମାନଙ୍କ ପାଇଁ କାଢା କରାହଉଛି ତାକୁ ଆମେ ପିଉଚୁ। ସେଥିରେ ପଡୁଚି ଏ ତୁଳସୀ ପତ୍ର ଛେଚା ହେଇକି ପଡୁ ଚି, ଅଦା ଛେଚା ହେଇକି ପଡୁଚି ଆଉ ଆ ମହୁ ମହୁ ଆ ତାପରେ ଲବ ଲବଙ୍ଗ
ମହୁ, ଲବଙ୍ଗ
ଆଉ ଆଜ୍ଞା ଆଉ ଘିଅ ବି ପଡୁଛି ତା ଭିତରେ ଆଉ।
ଆଉ ସବୁ ଫୁଟିଗଲା ପରେ
ତାକୁ ଛାଣିକି ପିଉଚୁ
ବହୁତ ବଢିଆ ରେସିପିଟା
ସମୟ ତ ଦରକାର ଆଜ୍ଞା।
ହାଲୋ ଆଉ କିଛି ପଚାରିବେ ମୋତେ କି ହଁ ଆପଣଙ୍କ ପାଖେ କିଛି ଯଦି ପ୍ରଶ୍ନ ଅଛି ଜାଣିବା ପାଇଁ।
ନାଁଇ ମ୍ୟାଡାମ୍ ମୁଁ ଆଉ କିଛି ପଚାରିବାକୁ ଚାହୁଁନି, ମ୍ୟାଡାମ୍ ଆପଣଙ୍କ ସାଥିରେ କଥା ହେଇକି ମତେ ବୋହୁତ୍ ଭଲ୍ ଲାଗିଲା। ଧନ୍ୟବାଦ୍।
ଧନ୍ୟବାଦ୍।
ପଚିଶି, ଦଶ୍, ଏଗାର